କଣ କରୁ
ଏଇଠି ଟିକେ ଆସିଛି ଏଇଠି ବିଲକୁ ଆଉ।
ବିଲରେ କଣ ହଉଛି କି?
ଏଇ ଆଇ ଆ ଉଁ ଟିକେ ତଳି ପଡିଥିଲା ଯେ, ଦେଖିଆଇଛି ଗାଈ ଗୋରୁ ଖା ଖାଇ ଖୁଆ ଦେବେ କି କଣ କରିବେ କି ଦେଇଛନ୍ତି ପାଣି ରଖୁଛି କାଟିଥିଲି ପାଣି ଅଛି କି ନାହିଁ। ହଜାରେ
ଓହୋ ଆଉ ତଳି ଗୁଡା କେତେ, ତଳି ଗୁଡା କେତେ ଦିନ ଉଠିବ?
ତଳି ବି ଗଜା କରିକି ପକେଇଛି। ସେ ଧୀରେ ଧୀରେ ନେଳି ହବ ଆଉ। ଦି ଚାରି ଦିନ, ତିନି ଚାରି ଦିନ, ପାଞ୍ଚ ଦିନ ପାଖାପାଖି ହେଲେ ଯାଇକି ସେ ବିଲଟା ନେଳି ଦେଖାହବ।
ଓହୋ ଆଉ ହଉଛି ହଉ ଧ ସେ ତଳି ଧାନ ଟା ମାନେ ଧାନ ଯୋଉ ଗଛ ଟା ସେ କେ ତେ ଦିନ ଭିତରେ ମାନେ ଧାନ ଅମଳ ମାନେ କର କରାଯାଇ ପାରିବ?
ତଳି ପକେଇବାର ପନ୍ଦ ଅଠର ରୁ ହୁଁ ମାସେ ଭିତରେ ତମେ ରହିବାକୁ ପଡିବ। ଯଦି ଅଠର ରୁ କୋଡିଏ ଦିନ ବାଇଶ ଦିନ ଭିତରେ ରୋଇଲ ସେ ଯୋଉ ତଳିଟା ହବ, ସେଟା ଭଲ ପିଲ ଦବ। ତାଠୁ ଅଧିକ ଦିନି ଗଲେ ମାସେ ପାଖାପଖି ଗଲେ ଟିକେ ପିଲ କମ୍ ଦବ। ତେଣୁକରି ଅଠର ରୁ ବାଇଶି ଦିନ ଭିତରେ ତଳିଟା ରୋଇଲେ ଧାନ ଭଲ ହବ। ତାପରେ ଏଇଟା ତମେ ତିନିଶହ ଶହେ ଚାଳିଶ ଦିନିଆ ବିହନ। ଶହେ ଚାଳିଶ ଦିନ ରେ ଧାନ ଅମଳ ଆଉ ଗୋଟେ ବଡ ଧାନ ଅଛି।
ଧାନ କୋ କୋଉ ମାନେ ସେ ଯୋଉ ଧାନ ଟା ବୁଣିଛ ଯେ, ସେ ଯୋଉ ଧାନ ଟା କି ମାନେ କି ଧାନ?
ଗୋଟେ ଭୁଲ ମାନେ କରାହଇ କରିପଡଛି। ଗୋଟେ ଶୂନ ବଢିଛି ଗୋଟେ ହଜାର ଏକ୍ ବଢିଛି। କାଲି ଆଉ ଦୁଇ ଦିନ ପରେ କଳା ଜମା ପଡ଼ିବ। ନା ସୁ ପ୍ରିମିୟମ ଗୋଟେ ବି ଆସି ନୂଆ ବି। ପୁରୁଣା ଠୁଭଲ ଏଇଭଳିଆ ସବୁ ବିଭିନ୍ନ ପ୍ରକାର ବିଭିନ୍ନ ସବୁ। ଦେଶୀ ବିହନ ବିଦେଶୀ ବି ମାନେ ହାଇବ୍ରିଡ ବିହନ ଅଛି ଆଉ।
ଓହୋ ଆଉ ଯୋଉ‍ଁ ଯୋଉଁ ସୂର୍ଣ୍ଣ ଧାନ ଟା କହୁଚ ସେ ଯୋଉଁ ଧାନ ଟା ମାନେ। ଅ ମାନେ ଚାଷୀ ମାନେ ସେ ସେଇ ଧାନ ଟା ଅମଳ ଯିଏ କରିବ ସେଇଟା ମାନେ। ଚାଷୀ ମାନଙ୍କ ପାଇଁ ଭଲ ନା ଅଧିକ ଅମଳ ଦବ ନାଁ।
ହୁଁ ଫଲ ଟା ଭଲ ଆୟ ଦିଏ। ହାଲୋ।
ହୁଁ।
ଏ ସୁନ ଟା ଭଲ ଆୟ ଦିଏ। ସର୍ଣ୍ଣ ଦବ ଭଲ ଆୟ, କଳା ଚମ୍ପା ଆୟ ଦବ ଭଲ ଓଜନ ଆସିବ ଧାନ। ଆଉ ଅରୁଆ ପାଇଁ ଧଳା ଟା ହେଲା ହଜାରେ ଏକେ ସେଟା ଅରୁଆ କଲେ ଭଲ ଲାଗିବ। ହୁଁ। ବିଭିନ୍ନ ପ୍ରକାର ଭେରାଇଟି ଧାନ ଅଛି, ହଜାର ଏକ ହଜାର ଚଉଦ। ହଜାର ନଅ ତୋନରେ ସେମିତି ଭଲ ଅଛି ଭଲ। ଭୁ ଇଲେଭେନ୍ ମହିମା। ଏଠୁ ତୋର ତମର ଅଛି। ଏବେ ଗୋଟେ ନୂଆ ଆସିଛି। ମହିମାକୁ ଭୁ ଇଲେଭେନ୍ କୁ ଆଉ। ସୋନ ପ୍ରିମିୟମ୍ କଳା ଚମ୍ପା ପ୍ରିମିୟମ୍।
ଓହୋ ଆଉ ହୋଉଛି, ତମର ସେଠି ପାଗ କେମିତି ଦେଖାଯାଉଛି।
ପାଗ ବର୍ତ୍ତମାନତ କାମ୍ ବର୍ଷା। ଇଏ କରିଛି ମାନେ କିନ୍ତୁ ବର୍ଷା ଟିକେ ହୋଉନହିଁ। ବର୍ଷା ହୋଉଛି ବର୍ଷା କବାଟ ବନ୍ଦ କର। ଯାହାଫଳରେଏ ହବ ଆଉରା
ଆଉ ତମ ବାରି ମାନେ ଯୋଉଁ ବାଡି ମାନଙ୍କରେ କଣ ସବୁ କଣ ଲଗେଇଛ ସବୁ ମଞ୍ଜି କୋଉଁ ମଞ୍ଜି ସବୁ।
ବାରି ମାନଙ୍କରେ ଭେଟି କଖାରୁ। ଏଠୁ କଲରା। ହୁଁ ଝୁଡଙ୍ଗ। କାକୁଡି, ବାଇଗଣ, ଲଙ୍କା, ପୋଇ। ଏ ସବୁ ଜିନିଷ ଲାଗିଛି ତା ଲାଗିଛି ଆମର ତରଡ଼ା ଲାଗିଛି। ହୁଁ ଲାଗିଚି। ସବୁ ଲାଗି
ତା କଣ ଗଛ ଉଠିଲାନି?
ହୁଁ ଗଛ ହେଲାଣି କାକୁଡି ଆମେ ଖାଇଲୁ। ଜହ୍ନି ରଥଯାତ୍ରା ବେଳକୁ ହେଯାଇଥିବ କଥା। ଆଉ ଛୁଟ ଲାଗି ଗଛ ହଉ ପଛେ ତାପରେ ଯୋଉଁଟା ପଛ ଲଗାଇଛି ସେତେବେଳକୁ ସିଏ କିଏ।
ଆଉ ତମ ପଟରେ କଣ ଜଙ୍ଗଲ ମାନେ ବହୁତ ଜଙ୍ଗଲ ଅଛି କି?
ନାଇଁ ମୁ ଜଙ୍ଗଲ କାଇଁ ଆମ ଗ୍ରାମବାସୀ। ସେତେବେଳେ ଆମ ଜେଜେବାପା ଅମଳରୁ ଗୋଟେ ଜଙ୍ଗଲକୁୁ ରଖିଛନ୍ତି ରଖି ମାନେ ନିଜ ଗ୍ରାମ। ଗାମ ରଖିଥିଲା ଜଙ୍ଗଲ ଗାଁ ର ମୋ ଅହ ଦାୟିତ୍ୱ ରଖିବ ଜଙ୍ଗଲଟିର। ସେପଟେ ଆମର ପାହାରଟା ଲାଗିକି ରହିଛି ଜଙ୍ଗଲକୁୁ ଆର ହୁଁ। ହ।
ତମ ଜଙ୍ଗଲରେ କୋଉ ଗଛ ବେଶୀ ମାନେ ଅଧିକ ହେଇଛି?
ଗୋଟେ ତାଳ ଅଧିକ ତାଳ। ତାପରେ ଚାର ଅଛି। ଉଁ ଅଛି ପ ତାପରେ ଚାର କ ଚାର କୋଡି ଗଛ ଅଛି। ଘରେ କରେ ସବୁ କାଜୁ ଗଛ ଅଛି।
କଣ କରହୁ ମ ଓହୋ। ଆଉ ଆଉ ସବୁ କି ଗଛ ମାନେ ଭଲ ଦାମି ଦାମୀ କି ଗଛ ଲଗେଇଛ?
ଶାଗୁଆନ ରହି। ଆଉ ହୁଁ।
ହଁ। ସାଇଟିଙ୍ଗ ମାର
ହଁ। କୋଉ ପୋଡିଗଲା।
ପିଇବ ଆଇଥିଲା।
ଏଠି ବସୁ କହିଲା ଏଠି ବସୁ କହିଲା ସେ ଆଗ ଆଡେ ଖାଲି।
ହ।
ହଉ ଆଉ କଣ କହୁଉ ଠାକୁର ଫାକୁର ବିଷୟ କଣ ତମ ଆଡେ ଅଛନ୍ତି କହୁନା ତାଙ୍କ ବିଷୟରେ?
ଆଉ ଯାତ୍ରା ଏଠି ଆମର ଅଛି। ତାପରେ କାମ ଚାଲିଚି ଟିକେ କୁହନ୍ତୁ। ସେ ଠାକୁର ଆ କରିବା ପାଇଁ ଆମ୍ ଗିରି ରଥରେ ଥାଉ ଠାକୁରଙ୍କ ହ କୁ ହଉ ଚାଲି
ଟାୱାର୍ ବୋଧେ ପାଉନି?
ଆଉ ତାପରେ ଆମର ତମ ପଟରେ କଣ କେମତି ଚାଲିଚି?
ଆମର ମୋ ପୁଅ ତ ଚଗଲା ହଉଚି ଆଉ।
ହୁଁ।
ଆମର ଏଠି ପାଗ ସେଇଛି ଦେଇଚି ଆଉ। ଆମ ବାଡି ମାନଙ୍କରେ ବି ଭଲ ଭଲ ଗଛ ଲାଗିଚି ଝୁଡ଼ଙ୍ଗ ତାପରେ ହଉଚି ବିମି ଲଙ୍କା ବାଇଗଣ ଆମ ବାଇଗଣ ଗଛ ଗୁରା ପୋକ ଖାଇଗଲାଣି। ହାଡ଼େ କଁ କହିଲ ବର୍ଷା ଦିନେ ହଉଚି ବାଇଅଣ ଗଛ ଗୁରା ଭଲ ହୁଏନି ପୋକ ଲାଗିଯାଆନ୍ତି। ଆଉ ଆମ ବାଡିରେ ଅଛି ଅମୃତ ଭଣ୍ଡା। ପଣିସ ଉ ଗୋଟେ ପଣସ ଗଛ ଅଛି ସେଟା ତ ଭାଙ୍ଗିଗଲା। ବାତ୍ୟା ବ ଯୋଉ ବାତ୍ୟା ହେଲା ଭାଙ୍ଗିଗଲା। ଆଉ ଗୋଟେ ପଣସ ଅଛି ସେଥିରେ ଓଳିଚି ସେଟା ପାଚିନି। ଆଉ ହଉଚି କଦଳୀ ଗଛ ଅଛି। ଆଉ ବ୍ରିଭିନ୍ନ ପ୍ରକାର ଫୁଲ ଗଛ ବି ଅଛି। ଆଉ ସବୁ କଥା ଲ ଚୁ ବାଡି ମାନଙ୍କରେ ଆଉ ଗଛ ବୁଛ ନ ଲଗେଇଲେ ଅମ୍ ଯୋଉ ଗରମ ହେଲାଣି ଛାଇ କେମିତି ପାଇମୁ?
ପିଜୁଳି।
ପିଜୁଳି ଅଛି ନାଲି ପିଜୁଳି ଅଛି ଧଳା ପିଜୁଳି ଅଛି। ଆଉ ନେଉଆ ଗଛ ଅଛି। ଅ ଆଉ ଗୋଟେ ଆମ୍ବ ଗଛ ଅଛି ବଡ ଆମ୍ବ ଗୋଟେ ଆମ୍ବ ଫଳିବ ଗୋ କେଜିଏ ହବ ‌। ଆଉ ଅଛି ଲେମ୍ବୁ ଗଛ ଅଛି ଲେମ୍ବୁ କିନ୍ତୁ ଫଳିନାଇ ଆଉ ଆଉ ବୋଇତାଳୁ ଗଛ ଗୋଟେ ମାଡିଚି ଆଉ ଆଉ ଗୋଟେ କି ଉ ଫୁଲ ଗଛ ଟା କଣ କାଠ ଟଗର ସେଟା ବି ଅଛି। ଏ ଏମ୍ତି ସବୁ ଗଛ ଅଛି ଆଉ।
ହଁ-ହଁ ଖାଇ ସାଇଲୁଣୁ ଖାଇବାଟା ଦିଟାରେ। ଆଉ ସଜନା ଗଛ ଅଛି ସବୁ ପର୍ କାରିଆ ଗଛ ଅଛି ଆଉ।
ସଜନା ଶାଗ ଏବେ କଅଁଳିବ।
ଆଉ ହୋଉଚି ଆମ୍ବ ବଢିଆ ବୁ କେତେ ପ୍ରକାର ଆମ୍ବ ଗଛ ଅଛି ଛୋଟ ଛୋଟ ବଡ କଲିମି ଏବେ ବି ଲଗା ହେଇଚି କଲିମି ଗଛ ଲଗା ହେଇଚି ମିନିଅମ ହେଲାଣି ଦି ପାଞ୍ଚଟା ଖଣ୍ଡେ ଗ ଛ ଆଉ ଟିକେ ବ ତାଠୁ ଟିକେ ଟିକେ ବଡ ବଡ ଲଗା ହେଇଚି ପାଞ୍ଚ ଛଅ ଟା। ଆଉ ସେଥିରେ ଗୋଟେ ବର୍ଷ ଗୋଟେ ଆମ୍ବ ଗଛ ଗୋଟେ ଗୋଟେ ଆମ୍ବ ହେଇଛି ପାଚିନେଇ। ହା ପାଚିବ ବୋଧେ ଆଗୁକୁ? ଆଉ ହୋଉଚି ଆମ ବାଡିରେ ଅଛି ଭୃସଙ୍ଗ ଗଛ ସେଟା ହୋଉଚି ମୋ ଦେହ ପକ୍ଷେ ଭଲ ଭୃସଙ୍ଗ ପତ୍ର ଭୃସଙ୍ଗ ପତ୍ରକୁ ହଉଛି ଚଟଣୀ କରିକି ଖାଆନ୍ତି ବରା ଏମିତି ପକୁଡି ଫକୁଡିରେ ପକେଇ ଖାଆନ୍ତି। ତା ତରକାରୀ ପକେଇ ଖାଆନ୍ତି। ଆଉ ଆଉ ଆମ ବାଡିରେ ଆଉ କଣ ଅଛି। ଜହ୍ନି ହେଇଥିଲା। ଯ
ହୋଉ ରଖୁଛି ଆଁ ହୋଉ।
ହୋଉ।